ହ୍ୟାଲୋ!
ଶୁଭ ସକାଳ!
ଶୁଭ ସକାଳ! କଣ କରୁଛୁ?
ବସିଛି।
ଖାଇଲୁଣିି?
ଖାଇନି ଆପଣ ଖାଇଲେଣି?
ନାଇଁ ମୁଁ ଖାଉଛି ପରା
କଣ କାଉ ଛନ୍ତି?
ମୁଁ ସେମିଆ ଖାଉଛି ମୋର ଗୋଟେ ଭଉଣୀ ଅଛି ଛୋଟ ଟା ହେଲା ତାକୁ କହିଲି ଆଉ ସେମିଆ ଟିକେ ବନା ବୋଲି କହିଲି ଯେ କିଛି ନହିଁ ସେଠି କିଛି ବି ଲାଗିନି ମାନେ ଚିନି ଲାଗିନି କିଛି ନହିଁ ଲୁଣ ନହିଁ ଚିନି ନାହିଁ। ଯାହା ଲାଗୁଚି
ଓହୋ! ତାକୁ ବନେଇ ଆସୁନି କି ସେମିଆ?
ହୁଁ! ବେକାର ବନଉଛି ପୁରା
ଓହୋ! ଆପଣ ଶିଖିଦଉ ନାହାନ୍ତି ତାକୁ
ହଁ! ପୁରା ମୋର ଟାଇମ୍ ହଉନି ଶିଖେଇଲେ ହେଲେ କଣ ସେ ଜାଣୁଛିକି ତାକୁ କେତେ ଥର ମୁଁ ଶିଖେଇଲିଣି
ଓହୋ!
ଖାଇ ଦଉଛି ଆଉ।
ସେମିତି କରିବା କଥା କଣ କରିବା ସାନ ଭଉଣି ତ ଯେମିତି ବନେଇଲେ ବି ଖାଇବା କଥା
ହୁଁ ଠିକ ଠିକ ଠିକ! ଆଉ କଣ ଚାଲିଛି ସକାଳୁ କେତେବେଳୁ ଉଠିଲୁ?
କାଳେ ଉଠିଲୁ ତ ପାଞ୍ଚଟାରେ ଆଉ ଏପର୍ଯ୍ୟନ୍ତ ହଁ ଉଠି ନାଇଁ ନାଇଁ! ଥିଲୁ ପୁଣି ଗଲି ଟିକେ ବାଥରୁମ ରେ ତାପରେ ଶୋଇପଡିଲି ଆଉ।
ହ! ଓ ଆଉ ପାଞ୍ଚ ଟା ରୁ ବୋଲି କହୁଛୁ ଯେ
ଉଠଥିଲି ସେଇଟା ଯାଇକି ଆସିକି ଶୋଇପଡ଼ିଲି ପୁଣି ଉଠିବି
ଓହ ଆଚ୍ଛା! ଯେତେବେଳେ ଉଠା ହବ ସେଇ ଟାଇମ୍ ଟା କୁହାହେବ ଆଉ ନାଇଁକି?
ହଁ!
ହଉ ହ ହଁ! ମୁଁ ଉଠିଲ ସାତ ଟା ରେ
ଓ!
ସାତଟା ରେ ଉଠିଲି ଟିକେ ପଢୁଥିଲି ଆଉ ଏବେ ଟିକେ ଟିଫିନ ଖାଉଛି। ଏପଟେ ବର୍ଷା ହଉଛି କି ନାଇଁ ସେଥିପାଇଁ ଆଉ ଯାଇନି ଗାଧା ଫାଧା କରିବା ପାଇଁ ଆଉ
ହଁ ହଁ ବର୍ଷା ତ ହଉ। ହଁ ମୋର ଚାଲିଛି ପ୍ଲସ୍ ଥ୍ରୀ ସେକେଣ୍ଡ ଇର ଚାଲିଛି
ହୁଁ ଅନସ୍ କଣ?
ଜୁଓଲୋଜି ରଖିଛି। ଆପଣ ଙ୍କର ସାରିଲାଣି?
ଜୁଓଲୋଜି ହିଁ ଥିଲା ଜୁଲୋଜି ତାହେଲେ ବହୁତ ସହଜ ଲାଗୁଥିବ ନାଇଁ କି?
ହଁ ଟିକେ ଏମିତି ସବୁ ବିଷୟରେ ଟିକେ ଜାଣିବା ପାଇଁ ଇଚ୍ଛା ହେଲା ତ ସେଥିପାଇଁ ରଖିଛି
ନାଇ ଜୁଓଲୋଜି ତ ସହଜ ଆଉ ସବୁଠୁ ସହଜ ବିଷୟ ମାନେ ତ ଏଇ ବିଜ୍ଞାନ କାଇ
ହଁ!
କିଛି କଷ୍ଟ ଲାଗୁନଥିବ। ଜଲଦି ଜଲଦି ବି ସେଟା ମନେ ରହି ଯାଉଥିବ।
ହଁ ହଁ ଆଉ ଆପଣଙ୍କୁ କଣ ଭଲ ଲାଗେ ବିଷୟ ପଢିବା ପାଇଁ?
ମତେ ମତେ ସବୁ ଭଲ ଲାଗେ ଖାଲି ଗୋଟେ ବିଷୟକୁ ଛାଡିକି ସେଟା ହେଲା ଗଣିତ। କାଇଁ ନା ଗଣିତରେ ମୁଁ ବହୁତ ହିଁ
କମଜୋର ଅଛି ତ ସେଥିପାଇଁ।
ଅହ ମତେ ବି ସେମିତି ଏକା ଗଣିତ ଏକା ଭଲ ଲାଗେନି।
ଗଣିତକୁ ପ୍ରାକ୍ଟିସ କରିବାକୁ ପଡିବ ହେଲା।
ହଁ ହଁ।
ହୁଁମ୍ ହେରା ପ୍ରାକ୍ଟିସ ନ କଲେ ହବନି। ଗଣିତ ଟା ସହଜ ଯିଏ ସେ ତାର ହଁ ମୂଳଟା ଯିଏ ବୁଝିଗଲା ଗଣିତର ଆଉ ଯିଏ- ବହୁତ ମାତ୍ରାରେ ଯଦି କୋସଚିନ୍ ଯାକ ସବୁ ସେ ଯଦି ପ୍ରାକ୍ଟିସ କରିଦବ ବୋଲେ- ଜାଣିଦବ। ଏତେ କିଛି ହାର୍ଡ ନାହିଁ।
ହଁ ହଁ।
ହୁଁ।
ଆଜି କଣ ରୋଷେଇ ହଉଛି ଘରେ?
ଆଜି ଆଜି ମୁଁ ଭାବୁଛି ଟିକେ ମାଛ ତରକାରୀ କରିବି ବୋଲି। କେନୁ ନେଇ ଯାଇନୁ ହୁଁ ଉଁ।
ମାଛ ତରକାରୀ କରି ଆସେ?
ହୁଁ- ମ୍ ଉଁ।
ହଁ କେମିତି କରନ୍ତି?
କେମିତି ମାଛଟାକୁ ତ ଧୋଇ ଦେବୁ ଭଲସେ ତାପରେ ତ ସେଇଠି ଟିକେ ଲୁଣ ପଡ଼ିବ ତାପରେ ହଳଦୀ ଟିକେ ପଡ଼ିବ ଜିରା ଗୁଣ୍ଡ ଟି ଟିକେ ପଡ଼ିବ ସେ ଯୋଉ ଆରରୁଟ୍ ଏ ଯୋଉ ପକୋଡ଼ା ପାଉଡ଼ର୍ ଯୋଉଟା ଆସୁନି କି ସେଇଟା ଟିକେ ପଡ଼ିବ ତାପରେ ବେସନ ବି ଟିକେ- ପକେଇଲେ ଚଳିବ। ମାନେ ବେଶୀ ପଡ଼ିବନି ଏ ଯାକ ଗୋଟେ ଗୋଟେ ଚାମଚ କି ଦି ଦି ଚାମଚ ପଡ଼ିବ। କାହିଁକି ନା- ଏଇଟାକୁ ପୁରା ଡିପ୍ ଫ୍ରାଏ କରାହବ କି ନାଇଁ ତେଲରେ।
ହଁ।
ବେଶୀ ଯଦି ଆମେ ବେସନ ଆଉ ଏ ପାଉଡ଼ର୍ ଯାକ ଯଦି ଦେଇଦବା ତାହେଲେ ସେଇଟା ପୁରା ସେ ଯୋଉ ପକ୍ କୋଡିଏ ଟାଇପ୍ ର ହେଇଯିବ।
ହଁ ହଁ।
ହୁଁ ସେଥିପାଇଁ ପାଉଡ଼ର ଯାକ ଟିକେ କମ୍ କମ୍ ହିଁ ପଡ଼ିବ। ତାପରେ ତ ଛାଣି ଦିଆ ହବ ଭଲସେ। ମାନେ ପୁରା ଯେମିତି ରେଡ୍ ହେଇଯିବ ମାଛ ଟା ସେଇଭଳିଆ ଛାଣିଦେଲି ଟିକେ ଅଧିକ ଟିକେ ସେଇଟା ସ୍ଵାଦ ଆସିବ।
ହୁଁ। ଆଉ କଣ ଖାଇବାକୁ ଭଲ ଲାଗେ?
ମତେ ମତେ ସବୁ ଖାଇବାକୁ ଭଲ ଲାଗେ ବାସ୍ ସେଇ- କ୍ଷୀର ଜିନିଷ ଛାଡ଼ିକି। ମାନେ କ୍ଷୀର ଜିନିଷ ଛାଡ଼ିକି ସବୁ ଖାଏ ଆଉ।
ଆଚ୍ଛା ମୁଁ- ମତେ ତ- ଆଳୁରେ ଥିବା ଯାହାବି କିଛି କରିବ ରୋଷେଇ ଭଲ ଲାଗେ ଖାଇବା ପାଇଁ।
ମାନେ ଆଳୁ ଭର୍ତା ଆଳୁ ଝୋଳ ଆଳୁ ଭଜା
ଆଉ ମୁଁ ଆମିଷ ତ ଖାଏନି।
ଓହୋ ଜମା ନାଇଁ?
ନାଇଁ ଭଲ ଲାଗେନି।
ଓ ଛୋଟବେଳୁ ଖାଉନୁ?
ନା ସାନ ବେଳେ ଖାଉଥିଲି ତାପରେ ଆଉ ଛାଡ଼ିଦେଲି ଧୀରେ।
ଅହଁ କଣ ପାଇଁ ଛାଡ଼ି ଦେଲୁ।
ହଁ ଘରେ ଟିକେ ମାନେ କୁକୁଡ଼ା ଆଣିକି କାଟିଲେ ତ ପଢ଼ୁଥିଲି ମାନେ କୁକୁଡ଼ା ଆ ଅଣ୍ଡା ଦିଏ ତ ମୁଁ ଭାବିଲି କୁକୁଡ଼ା ଭିତରେ ଅଣ୍ଡା ଅଛି ତ ଯା ଦେଖିଲି ଦେ ଦେଖିବା ପାଇଁ ତ ସେଇଠି ସେ ଫୁଟା ରକ୍ତ ସବୁ ଏମିତି ଦେଖିକି ତ ଅପରିଷ୍କାର ଲାଗିଲା। ତ ଧୀରେ ଧୀରେ ସବୁ ଛାଡି ଦେଇଥିଲି ଛତୁ ଖାଉଥିଲି ମାଛ ଖାଉ ଥିଲି ମାଂସ ଖାଉଥିଲି ସବୁ ଧୀରେ ଧୀରେ ଧୀରେ ଧୀରେ ଛାଡି ଦେଇଥିଲି। ତାପରେ ଏବେ ଟିକେ ଟିକେ ଖାଉଛି ସେ ଛତୁ ଟିକେ ଖାଉଛି। ନହେଲେ ସେଇଡାକୁ ବି ଛାଡ଼ିଦେବି।
ମାଛ ଟା ଖାଉନୁ କୁକୁଡ଼ା ଟା ସିନା କାଟିବା ଦେଖିଦେଲୁ ଅପରିଷ୍କାର ଲାଗିଲା ଭଲ ଲାଗିଲାନି। ହଁ ମାଛ ଗୋଟେ ତ କଟା ହୋଉଛି ଅବ ଶ୍ୟ ସେଇଟା ବି ତ କାଟିକି ନା ଖିଆ ହୋଉଛି।
ଚେଷ୍ଟା କରୁଥିଲି ଖାଇବା ପାଇଁ କିନ୍ତୁ ଭଲ ଲାଗେନି ଆଉ।
ଆଉ ହୋଉ ହୋଉ। ହଁ ଭଲ ଲାଗୁନି ବୋଲି ଖାଆନା ବାକି ଜିନିଷ ସଜ ପନିପରିବା ସବୁଜ ପନିପରିବା ଯାକ ହେଲା କି ଅନ୍ୟ ଯୋଉ ଖାଇବା ଯାକ ଅଛି ମାନେ ଆମିଷ ଛାଡିକି ଆଉ ବା କି ଯାକ ଭଲସେ ଖାଆ କାହିଁକିନା ନହେଲେ ପ୍ରୋଟିନ ମିଳିବନି।
ହଁ ହଁ।
ହୁଁ। ଆଉ କୋଉଠି ଅଛୁ ଏବେ ଘରେ ନା ବାହାରେ ରୋହୁଚୁ?
ଏମିତି ଏଇ ସାଙ୍ଗ ଘରେ ଅଛି।
ଯାଇନି ଘରକୁ।
ହୁଁ ହୁଁ ହୁଁ କଣ ଚାଲିଚି ସାଙ୍ଗ ଘରେ ତାହେଲେ?
ସାଙ୍ଗ ଘରେ କଣ ଚାଲିଛି? ରୋଷେଇ ତ ଆଜି ଜାଣିନୁ ଯାହା କହିବେ କହୁଥିଲେ ମାଛ ତରକାରୀ ହବ ବୋଲି ଯେ ମୋ ପାଇଁ କଣ ଅଁ।
ଅହୋ ଆଚ୍ଛା ତୁ ତ ଖାଇବୁନୁ ଆଉ। ହୁଁ ଅଲଗା କଣ ତାହେଲେ ତୋ ପାଇଁ କହ ଅଲଗା କଣ ଗୋଟେ ବନେଇଦେବେ ସେମାନେ।
ହଁ ହଁ ହଁ।
ହୁଁ। ଆମର ତ ହବ ବୋଲି ଭାବୁଚୁ ଯେ କେଜାଣି ଏବେ ଯାଏଁ ତ ମାନେ ଅଣା ହେଇନି ଦେଖିବା ଆଣିଲେ ବନେଇବା କ ଥା। ଆଉ ଆଜି ମୁଁ ଘରେ ବି ଅଛି ମୁଁ କୁଆଡେ ଯାଇନି ନି ତ ସେଥିପାଇଁ ଭାବୁଛି ବନେଇ ଦେବୀ ବୋଲି ବେଶୀ ଦିନ ହେଲା ବି ଖା ଖାଇନି। ସେ ବାହାଘର ଯାଇକିନା ଖାଲି ମଟନ ଟା ଖାଇକି ଅଛି।
ଆଉ ବାହାଘର ବାହାଘରରେ କଣ କଣ କଲେ?
ବାହାଘରରେ ମାନେ କଣ କଣ ଖାଇବା ହେଇଥିଲା?
ହଁ ହଁ।
ବାହାଘରରେ ଆମର ହେଇଥିଲା ମଟନ ହେଇଥିଲା ଡାଲି ହେଇଥିଲା ଖଟା ହେଇଥିଲା ଆଉ ଯୋଉ ଆଳୁ ପଟ ଟୋଳୋ ଗେଟେ ଚିପ୍ସ ହେଇଥିଲା। ହେଲା ଆଉ ଗୋଟେ ଚିକେନ ପକୋଡା ହେଇଥିଲା।
ଆଉ ଏଇ ପାଇସ୍ ଟା ହେଇଥିଲା କ୍ଷୀରି ଯୋଉଟା। ସେତିକି ତ ଆଉ କିନ୍ତୁ ମୁଁ ହଁ ନା ନା ନା କଣ ହେଇଛି ମୁଁ ସବୁ ଖାଇଲି କିନ୍ତ ମୁଁ ସେଇ ଚିକେନ ପକୋଡା ଟା ମୁଁ ଖାଇପାରିଲିନି।
ଓହୋ।
ଆଉ ସେଟା ସରିଗଲା ଆଉ।
ଆମେ ଖାଇଲା ବେଳକୁ ସରିଗଲା ସେଟା। କଁ କରିବା ଆମୁକୁ ଆଉ ମିଳିଲାନି। କିନ୍ତୁ ବାକି ଯାହା ବି ଖାଇଛୁ ଆର ଦିନ ବି ହେଇଥିଲା, ମାନେ ମଟନ ହେଇଥିଲା। ମାଛ ହେଇଥିଲା ଦିଟା ଯାକ।
ହ ହଁ ଭଲ କଥା।
ଯୋଉ ଏତେ ମାନେ ହଜମ ହଇନି ଏଇଟା।
ଲଗାତାର ଖାଇଦେଲେ ଟିକେ ହଜମ
ମଜାମସ୍ତି କେମିତି?
ମଜାମସ୍ତି, ଏତେ ବି ମଜାମସ୍ତି ମୁଁ କରିନି। ଖାଲି ତ ଗରମ ହଉଥିଲା, ଗରମରେ ତ ଖାଲି ଝାଳ ବାହାରୁଥିଲା ଆଉ।
ହଁ ଠିକ କଥା।
ହୁଁ, ସେପଟେ କେମିତି ଅଛି ପାଗ?
ଏପଟେ ତ ବର୍ଷା ହଉଛି ଯେ ହଉଛି ଦି ଦିନ ହବ, ଏବେ ଟିକେ ହଉନି ବର୍ଷା।
ଓ ହୋ, ଏବେ ଛାଡିଛି ତାହେଲେ?
ହଁ ଏବେ ଛାଡିଛି, ସେପଟେ ଆପଣଙ୍କର?
ଏପଟେ, ଏପଟେ ଏତେ ବି ହଉନି କମ ହଉଛି ଟିକେ। ଏମିତି ହଉଛି, ବେଳେ ବେଳେ ହଉଛି ଛାଡି ଯାଉଛି। ଏମିତି ଲଗାତାର ବର୍ଷା ହେଲେ ନା ବିଜାର, ମାନେ ଡ୍ରେସ ପଟା କିଛି ଶୁଖିବନି। ବିଜାର ଗୋଟେ ଆଉ କୁଆଡେ ଗଲେ ବି, ଯାଇହବନି ଆଉ।
ହଁ।
ଆଉ ତମର ତ କଲେଜ ଖୋଲି ଯାଇଥିବଣି, ତୁ ଯାଉନୁ କି କଲେଜ?
ନା କଲେଜ ତ ଖୋଲିଲାଣି ଯେ, ଏବେ ତ ମୁଁ ସାଙ୍ଗ ଘରୁ ଆସିଛି। ତା ପରେ ଏମିତିରେ ବି ବର୍ଷା ହଉଛି, ବର୍ଷାରେ ତ ମୋତେ କୁଆଡେ ଯିବା ପାଇଁ ଇଛା ନାହିଁ, କିନ୍ତୁ ବାଧ୍ୟ ହେଇକି ଯାଇ ଥିଲି କାଲି ଯାଇଥିଲି, ତାପରେ ଆସିଲା ବେଳକୁ ବର୍ଷାରେ ଭିଜି ଭିଜି ଆସିଲି।
ଓ ହୋ ଆଚ୍ଛା, ସବୁ ବିଜାର ପିଲା ଯାଉନଥିବେ ନା?
ହଁ ପିଲା ଯାଉନାହାନ୍ତି? ଆ ମାନେ ଆମ କ୍ଲା ଶ୍ରେଣୀରେ ଆମେ ଦି ଜଣ। ମୁଁ ଏକା ଆସିଛି। ସେ ଜଣେ ଗାଁକୁ ପଳେଇଛି, ଆଉ ମୁଁ ଜଣେ। ଆଉ ଆସୁନାହାନ୍ତି କେହି?
ଓ ହୋ ହୋ ଏମିତି ତାହେଲେ।
ହଁ।
ବର୍ଷା ଟିକେ ଛାଡିଲେ ତାହେଲେ ଯିବୁ ଆଉ, କାଇଁନା ବର୍ଷାରେ ତ ପିଲା ବି ଆସି ଯିବିନି, କି କ୍ଲାସ ବି ହବନି ବୋଧେ?
ହଁ।
ହୁଁ।
ଆଉ କୁଆଡେ ବୁଲି ଯାଉଛନ୍ତି? ଆଗକୁ ତ ରଥଯାତ୍ରା ଅଛି।
ହଁ ରଥଯାତ୍ରା, କୁଆଡେ ଏମିତି ତ ଯିବିନି ମୁଁ। ରଥଯାତ୍ରା ଅଛି ଏଇ ଏଠି ତ ହବ ଆମର ରଥଯାତ୍ରା ଆଉ।
ହଁ।
ହୁଁ- ହୁଁ- ହୁଁ। ଆଉ ଗାଧୋଇଲୁଣି ନା ନାଇଁ?
ନା ଗାଧେଇନି ଏବେ ଯାଏ। ଯିବି ଆଉ ଟିକେ ପରେ, ବ୍ରଶ କରିବି ଗାଧେଇକି ସେପଟେ ଖାଇବାକୁ ଯିବି।
ଓ ହୋ ହୋ ଆଚ୍ଛା ଆଚ୍ଛା। ହଉ। ହଉ ଠିକ ଅଛି ତାହେଲେ, ଆଉ ତୁ କଣ କାମ କରୁଛୁ ତାହେଲେ ଯାଇକି କରେ। ମୁଁ ବି ଯାଉଛି। ମୋର ଆ ଜି ବି ବହୁତ କାମ ଅଛି। ଚୁଟି ଫୁଟି ଟିକେ ସଫା କରିବି, ତାପରେ ପାଗଟା ବି ଠିକ କରିଛି, ଡ୍ରେସ ପଟା ବି ଟିକେ ସଫା କରିଦେବି ଶୁଖେଇବି ବୋଲି ଭାବୁଛି।
ହଁ।
ହୁଁ, ଠିକ ଅଛି।
ହଉ ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା ଧନ୍ୟବାଦ।